କୁହନ୍ତୁ।
ଆପଣ କିଏ କହୁଥିଲେ ବନ୍ଧୁ?
ବନ୍ଧୁ ଆପଣ ମତେ ଚିହ୍ନି ପାରୁନାହାନ୍ତି ମୁଁ ଏତେ ଦିନ ପରେ ଆପଣଙ୍କୁ ସମ୍ପ ସହିତ ସମ୍ପର୍କ କଲେ ଆପଣ ମତେ ଚିହ୍ନି ପାରୁନାହାନ୍ତି ଇଏ କେମିତିକା କଥା ବୋଧ ହୁଏ ଆପଣ ଏଇ ବନ୍ଧୁଟିକୁ ଭୁଲି ଗଲେଣି।
ଆପଣ କୋଉ ବନ୍ଧୁ କହୁଥିଲେ ମୋର କାହିଁ ମନେ ପଡୁନି ଟିକେ ଭଲସେ କହିଲେ ଭଲ ହୁଅନ୍ତା।
ମୁଁ ଆପଣଙ୍କର ଦୂର ଦେଶର ବନ୍ଧୁ କହୁଛି ଭାରତ ବାହାର ବନ୍ଧୁ ମୁଁ ଯେହେତୁ ବହୁତ ପଇସା ବାଲା ହେଇଗଲି ତମ ବାହାରକୁ ପଳେଇ ଆସିଲି।
ଓହୋ ମାଇକେଲ ବାବୁ କହୁଛନ୍ତି କି?
ହଁ ହଁ ମାଇକେଲ ବାବୁ କହୁଛି ଆପଣ ତାହେଲେ ଏବେ ନାମ ଜାଣିପାରିଲେ ମୋର।
ନିଶ୍ଚୟ ନିଶ୍ଚୟ ଯାହାବବେ ଜାଣିଲେ ଆଉ ଆପଣ ଜାଣିଛନ୍ତି କି ନା ନାଁ ଏବେ ଆମ ଝାରପଡ଼ାର ଜେଲ ପାଖରେ ଏଚ୍ ଆଇ ବି ପଜିଟିଭ୍ ବାହାରିଛନ୍ତି ଆଠ ଜଣ ଖଣ୍ଡେ।
ହଁ ହଁ ଜାଣିଛିଛି କିନ୍ତୁ ମୋର ତ ହେପାରିବ ନାହିଁ ଯେହେତୁ ମୁଁ ବାହାରକୁ ପଳେଇ ଆଇସିଛି ଆଉ ସାଙ୍ଗରେ ମୋର ଟିକେ ଉଚ୍ଚତା କମ ଅଛି ତ ସେଇଥିପାଇଁ।
ଓହୋ ଏପରି କଥା ହଉ ଆପଣ ସେଠାରେ କଣ ସବୁ ଖାଉଛନ୍ତି ବାହାର ଦେଶରେ?
ମୁଁ ବାହାର ଦେଶରେ ଯେପରିକି ମତେ ତ ବାହାର ଖାଦ୍ୟ ଭଲ ଲାଗେ ନାହିଁ। ତ ମୁଁ ଆମରି ଯେତେବେଳେ ଭାରତକୁ ଆସେ କିଛଟି ଭାରତୀୟ ଜିନିଷ ନେଇଯାଏ। ଖାଇବା ପାଇଁ।
ଓହୋ ତେବେ ଆପଣ ଏବେ କୋଉଠି କଣ ରହୁଛନ୍ତି?
ମୁଁ ବର୍ତ୍ତମାନ ଯେହେତୁ ଭାରତ ବାହାରୁକୁ ଯାଇଥିଲି ଏବେ ମୁଁ ଆସିଛି ମୋ ଗ୍ରାମକୁ ମୁଁ ମୋ ଗ୍ରାମକୁ ଆସିଛି ସେ ଆପଣଙ୍କ ସହିତ ସମ୍ପର୍କ କଲି କୁଆଡେ ବୁଲିବାକୁ ଯିବା ପାଇଁ ଦେଖିଲା ବେଳୁ ଏଠାରେ ତ ବର୍ଷା ହେଉଛି କଣ କହିବି। ଏଠାର ପାଣିପାଗ ତ ସେମିତିକା। ଆମର ସେପଟେ ଖାଲି ଥଣ୍ଡା ହୁଏ ଶୀତ ପଡେ।
ଓହୋ! ସେଠି କଣ ଆପଣ ଖରା ହୁଏନି ବୋଧେ।
ଖରା ହୁଏ ଯେ କିନ୍ତୁ ବହୁତ ପରିମାଣରେ ବରଫ ପଡେ। ଆଉ ସେଇଟା ମତେ ବହୁତ ଭଲ ଲାଗେ କିନ୍ତୁ ଆମ ଭାରତରେ ଛାଡ କଣ କହିବି ଆପଣ ଭଳି କିଛି ଲୋକ ତ ଅଛନ୍ତି ବୋଲି ଏମିତି ହଉଛି ମତେ ଲାଗୁଛି।
ଓହୋ ଆପଣ କଣ ସେଠି ଯାଇ ସେଠ ଯାଇ କଣ ଘରା ପଡ଼ିଗଲେଣି।
ହଁ ହଁ ମୁଁ ତ ନିଶ୍ଚିନ୍ତ ଭାବେ ପଡିଯାଇଛି ଆଉ କଣ ଏବା କହିବି ଆପଣ ବୋଧେ। କଳା ପୋଡି ଯାଇଛନ୍ତି ମତେ ଲାଗୁଛି।
ହଁ ସେଇପରି କିଛି ଆପଣଙ୍କ କହୁଥିଲେ ଆପଣ ଟେ ସାଉଥ ଆଫ୍ରିକା କିଏ ଆମର ଯୋଉ ଆଫ୍ରିକା ଟିକେ ବୁଲି ଆସୁନାହାନ୍ତି ଟିକେ।
ନାଇଁ ନାଇଁ ଥାଉ ଥାଉ ଆପଣ ସେଇଆଡୁ ବୋଧେ ଆସିଛନ୍ତି ମତେ ଲାଗୁଛି ସେ। ଏଥିପାଇଁ ଆପଣ ଏମିତି କହୁଛନ୍ତି ଆପଣ ଗୋଟେ କଥା ଧ୍ୟାନ ରଖନ୍ତୁ। ମୋର ଯେହେତୁ ଆପଣ ତ କହିଥିଲେ ମୋର ବାହାର ଦେଶରେ ତିରିଶଟି ପୁରା ହେଇଯାଇଛି। ମୁଁ ତିରିଶ ଟି ସାଙ୍ଗରେ ମୋର ଆଉ ସେ ଅଶୀଟି ବାକି ଅଛି ତ ସେ ଶହେ ଅଶୀ ଟିଏ କରିଦିଅନ୍ତୁ କେମିତି କଣ କରି।
ହଁ ଆପଣ କଣ ସେଟା ସବୁ ଖାଇବା କଣ ମିଳୁଛି ମତେ ତେ କହୁନାହାନ୍ତି ତ କିଛି ଟିକେ।
ମୁଁ ତ ଆପଣଙ୍କୁ କହିବି କିନ୍ତୁ ଆପଣ ମୋ ଶହେ ଅଶୀଟି କାମ ପୁରା କରିଦିଅନ୍ତୁ।
ଆଚ୍ଛା ହଉ କରିଦବା ଏଥିରେ କିଛି ନାହିଁ ଆଉ ଆପଣଙ୍କର କେତେଟା କି ଆଉ ମାତ୍ର ଦଶଟା ଖଣ୍ଡେ ବାକି ଥିବ ନା କଣ।
ନାଇଁ ନାଇଁ ହୋଇଥିବ ବୋଧେ ମୁଁ ଜାଣିପାରୁନାହିଁ ମତେ ଲାଗୁଛି ଶହେ ଅଶୀ ତ ହେଇଯିବା କଥା କିନ୍ତୁ। ହୋଇନହିଁ କାହିଁକି କେ ଜାଣି ଏବେ ଯେ ମୁଁ ତ କେତେ କାମ କରି ସାରିଲିଣି।
ହଁ ସେ ହବ ହବ କୋଡିଏ ପଚିଶ ଟା ହେଇଗଲା ପରେ ହେଇଯିବ ସେି ଆପେ ଆପେ।
ତା ବି ଠିକ ଅଛି ଆଉ ଆପଣ କଣ ଖାଇଛନ୍ତି ନା ନାଇଁ?
ନା କିଛି ଖାଇନି ଦି ପରେ ଯାଏ ଟିକେ ଖାଇଥିଲି ଏବେ ଆଉ କିଛି ଖାଇନି।
କାହିଁକି ଏବେ କାହିଁ କା ଖାଇନାହାନ୍ତି? ଏବେ ତ ଖାଇଯିବା କଥା ଆପଣ କିଛି ଯେହେତୁ ବର୍ଷା ହଉଛି। ତ ଖାଇବାକୁ ଭଲ ଲାଗିବ କିଛି ପାଟି ସୁଆତିଆ ଜିନିଷ।
ଇଚ୍ଛା ହଉନି ଖାଇବା ପାଇଁ କଣିବି ଆପଣ ବଡ଼ଲୋକ ଆପଣଙ୍କ ପଇସା ଅଛି। ଆପଣ କେତେ କଣ ଖାଉଛନ୍ତି ଆମର ଇଚ୍ଛା ହଉନି ସେ ସବୁ। ଖାଇବା ପାଇଁ।
ବଡ ଲୋକ କୋଉଠି ଆଜ୍ଞା। ମୁଁ ତ ଆପଣ ଙ୍କ ଠାରୁ ପଇସା ଚୋରି କରି ଖାଉଥିଲେ। ଆପଣ ବୋ ଭୁଲି ଯାଉଛନ୍ତି।
ଓ ହୋ ଆପଣ କାଇହିଁ ସେ କଥା ଉଠଉଛନ୍ତି। ସେ କଥା ଯଦି କରିଥିଲେ କରିଥିଲେ ଏବେ ମୁଁ ଯଦି ଆପଣଙ୍କୁ ପୋଲିସ ଦେଇଦେବି
ସେ ଛାଡନ୍ତୁ ଆପଣ ତ ପଦବୀ ପାଇଁ ପକେଇବେ ତ ପଦବୀ ପାଇଗଲା ପରେ ତ ଆମକୁ ଭୁଲିଯିବା ମତେ ଲାଗୁଛି।
ନା ନା ଆଉ ମୁଁ ଭାବୁଛି ଆପଣ ଜାଣିଛନ୍ତି ମୁଁ ଗୋଟେ ନୂଆ ଫୋନ ଟି ଆଣିଛି।
ହ ମୋର ବିଶ୍ଵାସ ହଉନାହିଁ ଆପଣ ନୂଆ ଫୋନ କେମିତି ଆଣିଲେ। ଆପଣ ତ ପାଖରେ କାଲି ବୋଧ ହୁଏ ନଥିଲା, ଆଜି ପଳେଇ ଆସିଲା କେମିତି?
ହଁ ହଠାତ୍ ପ୍ଲନ୍ ହେଲା। ଆଉ ଭାବିଲୁ କି ଏବେ ତ ଏ ରଥଯାତ୍ରା ଉପର ଚାଲିଛି। ସେଥିପାଇଁ ଗୋଟେ ଫୋନ ଆଣିଲୁ। ଆଉ ଟିକେ କମ ଦାମରେ ମିଳିଗଲା ସେଥିପାଇଁ ଆଣିଲୁ।
ହଉ ହଉ ଠିକ ଅଛି ଠିକ ଅଛି। ହେଲେ କେଉଁ ଫୋନଟି ଆପଣ ଆଣିଲେ ମତେ ଲାଗୁଛ ଆଉ। ଆପଣ ବୋଧଏ ବେଶୀ ପଇସା ଫୋନ୍ଟିଏ ଆଣି
କଣ କହିଲେ?
ଆପଣ ବୋଧ ହୁଁଏ ବେଶୀ ପଇସା ବାଲା ଫୋନ ଟି ଆଣିଥିବେ ମତେ ଲାଗୁଛି।
ନା ନା ପଇସା ନୁହଁ ବହୁତ କମ୍ ଟଙ୍କି ଫୋନଟେ ଆଣିଛି। ମୋର ଇଚ୍ଛା ଥିଲା ବହୁତ ଅଧିକା ଟଙ୍କା ବାଲା ଫୋନ୍ ଆଣିବା ପାଇଁ ହେଲେ ଇଛାଲାଣି ତଣୁ ଗୋଟ ଛୋଟ ଆ କମ ତମେ ଫୋ ଟେ ଆଣିଛି ଆଉ।
ହଁ ହଁ ସେଇଟା ବି ସତ କଥା। ଆଉ କୁହନ୍ତୁ ମତେ ଟିକେ ଛଅ ଟଙ୍କାର ଦରକାର ଥିଲା। ମୁଁ ଟିକେ ମୋର ଡାଟା ପକ ପକେଇଥାନ୍ତି। ଆପଣ ଦେଇପାରିବେ କି?
ଆପଣ ପରା ସକାଳେ ନଅ ଟଙ୍କା ସାରି ଦଶ ଟଙ୍କା ନେଇଥିଲେ ବୋଧେ ହୁଏ।
ନେଇଥିଲି ଯେ ଯେହେତୁ ମୁଁ ବାହାର ଦେଶରେ ରହୁଛି ତ ଯେତେବେଳେ ମୁଁ ଏଇ ଦେଶକୁ ଆସିଲି। ତ ଏଇ ଦେଶରେ ମୁଁ ଜାଣିପାରୁନହିଁ କେମିତି କଣ ଡାଟା ଅସୁବିଧା ହ ମୋର ସରିଯାଉଛି। ତ ଆପଣ ଟିକେ ସାହାଯ୍ୟ କଲେ ମୋ ଚିର ଉପକୃତ ରୁହନ୍ତି ଆପଣଙ୍କ ପାଖରେ।
ଭଲ ହେଇଛି। ଆପଣଙ୍କୁ ସେମିତି ହିଁ ଦରକାର। ଆପଣଙ୍କୁ ଡାଟା ଦେବାର ମାନେ ବ୍ୟବହାର କରିବା ପାଇଁ ମୁଁ ଦବାକ ଦବାକୁ ଇଚ୍ଛୁକ ନୁହଁ।
ଆପଣ ଇଚ୍ଛୁକ ନୁହଁ କାହିଁକି ଆପଣ ଦେଲେ ଭଲ ହୁଅନ୍ତା ଦେଖନ୍ତୁ ମୋ ସାମ୍ନାରେ ଅନ୍ୟ ଏକ ବସ୍ ଟିଏ ଯାଉଛି ସେ ବସ ରେ ମୋର ଅନେକ ବନ୍ଧୁ ମଧ୍ୟ ଆସିବେ ଆଉ ସେ ବନ୍ଧୁକୁ ବି ମଧ୍ୟ ରିଚାର୍ଜ ପାଇଁ ଦରକାର ତ ଆପଣ ଟିକେ ଦେଇ ଦିଅନ୍ତୁ ମତେ ଅନେ ଏକ ଖାଲି ଛଅ ଟଙ୍କା ଟିକେ ଦରକାର। ବେଶୀ ନାହିଁ।
ଓହୋ ଏପରି କଥା କି ତେବେ ଭଲ କଥା ହେଲା ତ।
ହଁ ଭଲ କଥା ତ ହେଲା କିନ୍ତୁ ଆପଣ ଛଅ ଟଙ୍କା ଦେଇଦେଲେ ଆହୁରି ଭଲ ହେବ।
ଆପଣ କହୁଛନ୍ତି ଆପଣ ଏତେ ବଡ଼ ଲୋକ କହୁଛନ୍ତି ଆପଣଙ୍କ ପାଖ କଣ ଛଅ ଟଙ୍କା ଟିକେ ମଧ୍ୟ ନାହିଁ ଆପଣ ମୋତେ ମାଗୁଛନ୍ତି।
ହୁଁ। ଭାରତ ଆସିବା ପୂର୍ବରୁ ମୋ ପଇସା ଗୁଡିକ ମୁଁ ଆଉ ବଦଳାଇବାକୁ ମନେ ନାହିଁ ତ ମୁଁ ଯେ ତେବେଳେ ଆସନ୍ତା କାଲି ବଦଳେଇବାକୁ ବଡ ବ୍ୟାଙ୍କ କୁ ଯିବି ତ ତାପରେ ମୁଁ କରିପାରିବି ତ ସେବେ ଯେ ଆପଣ ମୋତେ ଟିକେ ସାହାଯ୍ୟ କରନ୍ତୁ।
ଆପଣ ପାଖରେ ଆପଣଙ୍କ କଣ ବୋଧେ ଡଲାର ରେ ବୋଧେ ପଇସା ମିଳେ ନା କଣ?
ନା ଆପଣ ତ ବୁଝି ଯାଆନ୍ତୁ ଡୋଲାର ବହୁତ ଛୋଟ ହେଇଯାଉଛି ଆମକୁ ଟିକେ ପାଉଣ୍ଡୁ ରେ ମିଳେ। ତ ବୁଝିଯାଆନ୍ତୁ।
ଓହୋ ତେବେ ଯଦି ଆପଣ ମୋତେ ଦୁଇ ପାଉଣ୍ଡୁ ଦେଇଦିଅନ୍ତେ ମୁଁ ଆପଣ ଛଅଟ ଟଙ୍କା ପ୍ରଦାନ କରିଦିଅନ୍ତି।
ଦୁଇ ପାଉଣ୍ଡୁ ଦାମ ଭାରତରେ ଛଅ ଟଙ୍କା ବୋଧେ ହୁଏ ଆପଣଙ୍କୁ ଲାଗୁଛି।
ନା ନା ତାହା ମୁଁ ଜାଣିଛି ତହାର ବେଶ ମୂଲ୍ୟ କଣ ତାହା ମୁଁ ଜାଣିଛି କିନ୍ତୁ ଆପଣ ଯଦି ମୋତେ ଦୁଇ ପଉଣୁ ଦିଅନ୍ତେ ମୁଁ ଆପଣଙ୍କୁ ଛଅ ଟଙ୍କା ପ୍ରଦାନ କରିବାରେ ସମର୍ଥ ହୁଅନ୍ତି।
ଆ ଦୁଇ ପାଉଣ୍ଡୁ ତ ମୋ ପାଖରେ ବର୍ତ୍ତମାନ ଅଛି। ଆପଣ ଯଦି ମୋ ଗ୍ରାମକୁ ଆସିବେ ତାହେଲେ ମୁଁ ଦେଇ ପାରିବି ନହେଲେ ମୁଁ କେମିତି ବା ଦେବି ଆପଣଙ୍କୁ ଏଠି ତ ମୋର ସେମିତି ବ୍ୟବସ୍ଥା ଅଛି ଯେ କିନ୍ତୁ କାଟିଦବ ସିଏ ମୋଠୁ ଆପଣ ତ ଆମ ସରକାର କୁ ଜାଣିଛନ୍ତି ସେ କାଟି ଦଉଛନ୍ତି ଅଧା ପ୍ର ଏତେ ସତ ମୁଁ କ ଣ କରିବି କୁହନ୍ତୁ।
ଓହୋ ଏପରି କଥା କି?
ହଁ ଏଇପରି ହିଁ କଥା।
ଓହୋ ଆଉ ତାହେଲେ କଣ ହେଲା କି? ା କରଥିଲ
କିଛି ହେଲା ନାହିଁ ଆପଣ ଯଦି ମୋତେ ଛଅ ଟଙ୍କା ପ୍ରଦାନ କରିବେ ମୁଁ ଖୁସି ହେବି ଆଉ ମୁଁ ରିଚାର୍ଜ କରିଦେଲା ପରେ ଆପଣଙ୍କ ସହିତ ମୁଁ ମୋ କାମ ଆଗେ ଚାଲିବି
ଆପଣଙ୍କ ଏମିତି ଛ ଟଙ୍କା ଛଅ ଟଙ୍କା କହି କା ମାନେ କଥା ଟି ସାରିଦେବେ।
ମତେ ସାଇ ବନ୍ଧୁ ଥିଲେ ସାଇ ବନ୍ଧୁ ମତେ ମାଗୁଥିଲେ ଦୁଇଶହ କି ତିନିଶହ ଟଙ୍କା ମୁଁ ଭାବୁଛି ତାଙ୍କୁ ଦେବି ନାହିଁ ଆପଣ ଏତି ଏହା ମଧ୍ୟରେ କଣ କହୁଛନ୍ତି ମତ କଣ ଆପଣଙ୍କର?
କଣ ପାଇଁ ଦେବେ ନାହିଁ ଆପଣ?
ମୋର ଇଚଛା ନାହିଁ ଦବାକୁ ଯେହେତୁ ଆ ନାହିଁ ତ ଇଚ୍ଛା ପୁଣି କଣ ପାଇଁ ଦେବି ନାହିଁ ମୋର ଟିକେ ଦରକାର ହେଉଛି ତ ସେଇଥିପାଇଁ।
ସେ କଥା ଆପଣ ଦେଖନ୍ତୁ ପଛରେ ଆପଣ କଥାବାର୍ତ୍ତା ହେଇ ବୁଝନ୍ତୁ ମତେ କାହିଁ ସେଥିରେ ପୁରଉସନ୍ତି କାରଣ ତାଙ୍କ ପାଇଁ ହିଁ ଆପଣ କାମ ପାଇଛନ୍ତି ନହେଲେ ଆପଣ କାମ ପାଇନଥାନ୍ତେ। ତେଣୁ ତାଙ୍କର ମଧ୍ୟ ଏବେ ଚାରି ହଜାର ଟଙ୍କା ଆଜିିଲ ମାନେ ହଜେଇ ଦେଇଛନ୍ତି ସେ ଆଜି ବାଟ କେଉଁଠାରେ କେଉଁଠାରେ ତେଣୁ ତାଙ୍କୁ ଆଜି ଦରକାର ହେଲା ବୋଲି ସେ ମତେ ଆଜି କହିଲେ।
ଠିକ୍ ଅଛି ଠିକ୍ ଅଛି ତା ବି ଠିକ କଥା ହଉ ଆପଣ ମୋ ପାଇଁ ତାଙ୍କୁ ଦେଇଦିଅନ୍ତୁ ଯେ ତେବେଳେ ମୋର ହେଯିବ ମୁଁ ଆପଣଙ୍କୁ ପଇସା ପାଉଣ୍ଡରେ ଦେଇଦେବି କଣ କହୁଛନ୍ତି?
ସେମିତି ହେଲେ ଆପଣ ବୁଝିପାରୁଛନ୍ତି ତ ଆପଣ ମତେ କେତେ ଟଙ୍କା ଦେବେ?
ହଁ ମୁଁ ବୁଝିଗିଲିଣି ଆପଣଙ୍କୁ ମୁଁ ଆଠଶହ ଟଙ୍କା ଟିକେ ଦେବି।
ଇଏ କିପରି କଥା ଆପଣଙ୍କ ପାଖରେ ତ ଆଗରୁ ଛଅଶହ ପଚାଶ ଟଙ୍କା ଥିଲା। ଏବେ ତିନିଶହ ଟଙ୍କା ମିଶିଲେ ତ ନଅଶହ ପଚାଶ ଟଙ୍କା ହବ ଆପଣ ଭାରି ଚାଲୁ ଲୋକ କିଏ ମୁଁ ଦେଖିବାକୁ ପାଉଛି।
ଆପଣ ତାକୁ କାଟି ଦିଅନ୍ତୁ ନା ତାକୁ ଆପଣ ହିସାବ କରି କାହି ରଖୁଛନ୍ତି ଆପଣ ତାକୁ କାଟି ଦିଅନ୍ତୁ।
କାଟିଦେବି କିପରି ମୋର ନିଜର ସାଥିରେ ପଇସା ଅଛି ଆପଣ ଜାଣିଛନ୍ତି ମୋର ମଧ୍ୟ ଅସୁବିଧା ଅଛି ତେବେ ମୁଁ କାଟିବି କିପରି।
ଆପଣ ବନ୍ଧୁ ହିସାବରେ ଏତିକି କରିବେ ନାହିଁ ଆପଣ ଯେଏ ଏକ ଧୋକା ବାଜ ସାଙ୍ଗ ମତେ ଲାଗୁଛି।
ମୁଁ କଣ କରିପାରିବି ମୋର ତ ନିଜ ପାଖରେ ନାହିଁ ମୁଁ ଆପଣଙ୍କୁ ଏଥରେ କିପରି ସାହାଯ୍ୟ କରିବି ନିଜେ କୁହନ୍ତୁ ତ।
ହଉ ସାଇ ବାବୁଙ୍କ କଥା ମୁଁ ବୁଝିଦେବି ସିଏ ଛାଡ଼ନ୍ତୁ ଆପଣ ନଦିଅନ୍ତୁ ମୁଁ ବୁଝିଦେବି ପରେ ଯେହେତୁ ମୋ ପାଖରେ ତ ବହୁତ ପଇସା ତ ମୁଁ ଆପଣଙ୍କୁ ଦେଇଦେବି ଏଇ ଛୋଟ କଥା ଆପଣ ମତେ କହୁଚନ୍ତି।
ହଉ ଠିକ୍ ଅଛି ଯଦି କେତେ ଲାଗୁଚି ଆଜି ଦେଇଲେ ଦେଖିିବା ଦେଖି।
ନାଇଁ ନାଇଁ ଆଜି ଆଉ ଦେଇହବନି ଆପଣଙ୍କୁ ମୁଁ କିଛି ଦିନ ପରେ କଥା ହେବି ଉ ଆଉ ଆପଣ ମନେ ରଖିଥାନ୍ତୁ ଆପଣଙ୍କ ପାଖରେ ପାଞ୍ଚଶହ କି ଛଅଶହ ଟଙ୍କା ରଖିଥାନ୍ତୁ ମୁଁ କିଛି ଦିନ ପରେ ଆପ ଆପଣଙ୍କୁ ମାଗି ଉପତ ପାରେ
କଣ ପାଇଁ ଆପଣଙ୍କୁ ଦରକାର ହବ ସେଇ ପାଞ୍ଚଶହ ଛଅଶହ ଟଙ୍କା?
ଆସ୍ କାମ ଅଛି ମୁଁ ଆପଣଙ୍କୁ ଦେଖାହଲେ କହିବି ଆପଣଙ୍କୁ ଦେଖା ହୁଅନ୍ତୁ ମୁଁ କହିବି ସେ ବିଷୟରେ ବାବଦରେ ଆପଣଙ୍କୁ।
କାଇଁ ଆଗରୁ ଏବେ କହିଲ କଣ ଅସୁବିଧା ହୁଅଛି କି?
ଏବେ କିଛି ଅସୁବିଧା ନାହିଁ ତ ଟିକେ ଘର ଆଡେ କାମ ଚାଲିଛି ତ ମୁଁ ଯେହେତୁ ଏତେ ଦିନ ପରେ ଆସିଲି ତ ଘର କାମ ଟିକେ ଦେଖିବାକୁ ଯିବି ଆଉ ଆପଣଙ୍କ ସହିତ କଥା କଣ ହେଇପାରିବି ମୁଁ ପରବର୍ତ୍ତୀ ସମୟରେ ଆପଣଙ୍କୁ ପାଞ୍ଚ ଦଶ ମିନିଟ୍ ପରେ କରୁଚି ସେତେବେଳେ ବୁଝେଇବି
ଆଚ୍ଛା ଠିକ୍ ଅଛି କିନ୍ତୁ ଯଦି ପାଞ୍ଚଶହ ଛଅଶହ ଟଙ୍କା ବି ଆପଣଙ୍କୁ ଦରକାର ହୁଏ ତେବେ ଆପଣ ମନେପକାନ୍ତୁ ଆପଣଙ୍କ ଆଗରୁ ମଧ୍ୟ ଛଅଶହ ପଚାଶ ଟଙ୍କାର ଅଛି ବୋଲି।
ସେ ଥାଉ ମୁଁ ତାକୁ ଦେଇଦେବି କିନ୍ତୁ ପରବର୍ତ୍ତୀ ପାଞ୍ଚ ଦଶ ଦିନ ପରେ ମୋର ଦରକାର ହବ ମୁଁ ସେଇ ବିଷୟରେ କ କଥା ହଉଚି ଏବେ ମୁଁ ରଖୁଚି ଠିକ୍ ଅଛି।
ଠିକ୍ ଅଛି ଠିକ୍ ଅଛି।